ହଁ ମ୍ୟାଡ଼ାମ କୁହନ୍ତୁ ଫ୍ରି ଅଛନ୍ତି ନମସ୍କାର?
କଣ କରୁଥିଲେ?
ଏ ଝାଡୁ କରିକି ବସୁଛି ଆଉ
ଓହୋ କଣ ଖାଇଛ ଆଜି?
ଆଜି ଲଞ୍ଚ ରେ ଅରୁଆ ହାତ ଡାଲି ପନିର ଆଉ ପାମ୍ପଡ ଶେକିକି।
ଓହୋ ଆଚ୍ଛା
ଆଉ ଭଲ ଅଛନ୍ତି?
ହଁ ହଁ ଭଲ ଅଛ ହଁ ଘରେ ଅଛନ୍ତି ବାପା ବାପା ଅଛନ୍ତି ବୋଉ ଅଛନ୍ତି ଦାଦା ଖୁଡି ଜେଜେମା ବଡ ଭାଇ ସାନ ଭାଇ ବଡ଼ ଭଉଣୀ ମୁଁ
ଆପଣ କଣ କରନ୍ତି?
ମୁଁ ଏବେ ପ୍ଲସ ଥ୍ରୀ ସେକେଣ୍ଡ୍ ୟିଅ ମୋର ହେଲା।
ଆଛା ପ୍ଲସ୍ ଥ୍ରୀ ସେକେଣ୍ଡୟର?
ହଁ
ଆର୍ଟସ, କମର୍, ସାଇନ୍ସ କଣ ନେଇଛନ୍ତି?
ଆର୍ଟସ୍।
ଆଚ୍ଛା କୋଉ କଲେଜ୍?
ଉଁ, ଗୋପବନ୍ଧୁ ସାଇନ୍ସ କଲେଜ୍।
ଆଚ୍ଛା, ଆଚ୍ଛା, କୋଉଠି ବିଲଂ କରନ୍ତି?
ଉଁ, ଆପଣ ଏଇନୁ କଣ କରୁଛନ୍ତି?
ନା ମୁଁ ଏମିତି ବସିଛି କାମ ସରିଲା ତ ବସିଛି ପ-ପାନ୍ସଟା ସାଢେ ପାନ୍ସଟା ହେଲେ ଯିବି ଠାକୁର ଘରକୁ।
ଓହୋ! ଘରେ ଆଉ କିଏ କିଏ ଅଛନ୍ତି?
ଘରେ ପୁଅ ଝିଅ ଆଉ ହଜବେଣ୍ଡ ସେ ସବୁ ଅଫିସ୍ ଯାଇଛନ୍ତି ତିନି ଜଣ ଯାକ ମୁଁ ଏକା ଅଛି ଆଉ।
ଓହୋ! ସ୍ୱାମୀ କଣ କରନ୍ତି?
ସେ ପାୱାର୍ ହାଉସ୍ ରେ ଅଛନ୍ତି। ଆଉ ପୁଅ ଅଁ, ସେ ସେ ଭୁବନେଶ୍ଵର ପଟେ ଏକ କମ୍ପାନୀ ରେ ଅଛି। ସେ ସଫ୍ଟାର କମ୍ପାନୀରେ। ଝିଅ ବି ସେ ଆଇଟି ସେକ୍ଟର ରେ ଅଛି।
ଓ, ହଁ ଆଚ୍ଛା।
ଆଅ ଆପଣ କଣ ସବୁ ମାନେ କରିବା କୁ ଭଲ ପାଆନ୍ତି?
ଉଁ, କଣ?
ହେ ନା ମୁଁ ପାଠ ପଢିବା ଯୋଉ କରୁଚ କି ଟିଉସନ୍ କି ଉଁ, ଉଁ, ପଢିବା, ପଢେଇବା କି ଏ ଯୋଉ କୁଟୀର ଶିଳ୍ପ ଏମିତି ସବୁ କଣ କିଛି
ମୁଁ ଘରେ ତ ସିଲେଇ ବି କରେ ହାତରେ ଯୋଉ ଫୁଲ ହେରିକା ଉଲ୍ ରେ ବି ସିଲେଇ କରେ। ଫୁଲ ଟାଇପ୍ କରେ।
ଅଁ, ହୁଁ।
ଡ୍ରଇଂ ବି ମୋତେ କରିବାକୁ ଭଲ ଲାଗେ।
ଆଉ ପେଣ୍ଟିଂ ହଁ।
ଆଉ ଟିଉସନ୍ ବି ପିଲାଙ୍କୁ କରେ।
ଯାହା ହଉ ଏତେ ସବୁ ନଲେଜ୍ ଅଛି ଆ
ହଁ। ଆଉ ଏବେ ତ ରଜ ପର୍ବ ଯାଇଛି। କେମିତି କଣ ମାନେ ପାଳନ କରିଚନ୍ତି?
ରଜ ଫାଷ୍ଟ ଝିଅ ଆସିଥିଲା ଝିଅ ଯେହେତୁ ମ୍ୟାରେଡ୍ ଝିଅ ଜୁଆଇଁ ସବୁ ଆସିଥିଲେ। ପ୍ରଥମ ରଜରେ ରବବାର ପଡିଥିଲା ତାପରେ ସେ ପଳେଇଲେ ସେଇଦିନ ଆସି ସେଇଦିନ। ସେକେଣ୍ଡେ ଆମେ ସ ସବୁ ଗଲୁ ଉଁ, ଆମ ମୋ ଉଁ, ବାପା ଘର ସେଠି ବୁଲାବୁଲି କରିକି। ତା ପର ସେ ଟିକିଏ ଆଉ ଆସିଲୁ ଭାରି ପୁରୀ। ସେଠୁ ଆସିକି ସମୁଦ୍ରରେ ଗାଧେଇ ମନ୍ଦିର ଦର୍ଶନ ଏମିତି ସବୁ ହେଇ ବୁଲାବୁଲି କରି ସେ ତିିନ ଚାରି ଦିନ ସେଠି କାଟି ଦେଇକି ପଳେଇ ଆସି ଲୁ ରଜରେ। ଆଉ ଏଠି ଫାଷ୍ଟେ ଠା ଇଏ ପିଠା ଏକା ସବୁ ହେଇଥିଲା ପୋଡ ପିଠା ଏକା ସବୁ କରିଥିଲି।
ଓହୋ! ଆଚ୍ଛା।
ରଜ ଟା ବହୁତ ଭଲରେ କଟିଗଲା। ଆଉ ପାଗ ବି ଭଲ ଥିଲା। ଏବେ ତ ମନସୁନ ଆରମ୍ଭ ହେଇଗଲାଣି ଆଉ।
ହଁ, ଆମର ତ ତିନି ଦିନି ଇଆଡେ ବର୍ଷା ହଉଛି ପବନ କୁ ବର୍ଷା ହଉଛି ଆଉ।
ଆପଣଙ୍କର କୋଉ ଜାଗା କହିଲେ?
ଅ, ହେମିତି ଆଉ କଟକ।
ଆହା କଟକ।
ଆଜି ଅଁ, ଆଉ ତୋମକୁ କୁଆଡେ କେମିତି ବୁଲିି ଯିବାକୁ ଭଲ ଲାଗେ କି କେଉଁ?
ହଁ, ମୋତେ ବୁଲାବୁଲି ଭଲ ଲାଗେ। ମୁଁ ବାହାରକୁ ବି ପ୍ରାୟ ବେଶୀ ଯାଇଚି। ଏ ଯଦିଓ ସବୁ କଭର୍ ନ କରିଛି କିନ୍ତୁ ପ୍ରାୟ ଯାଇଛି। ଆଉ ଏବେ ଟିକେ ପ୍ଲାନିଂ ବି କରୁଛୁ କୁଆଡେ ଯିବୁ ବୋଲି। ଏମିତି ତ ମନସୁନ୍ ହେଇଗଲାଣି ଆଉ କଣ କେଇ ଉଁ, ଉଁ, ଦେଖାଯାଉ କଣ ହଉଛି କିନ୍ତୁ ବୁଲିଚି। ଯିବୁ ଆମେ ବହୁତ
ଓହୋ ଆଚ୍ଛା।
ଉତ୍ତର ଭାରତ ଟା ପ୍ରାୟ କଭର କରି ଦେଇଚି।
ଓହୋ ସେଠି କଣ କଣ ଦେଖିଚ?
ଉଁ ସେଠି ଦିଲ୍ଲୀର ସବୁ ଦେଖିଦେଇଚି ଅକ୍ଷରଧାମ ଆଉ କୁତୁବ ମୀନା ର୍ ଆଉ ଇଣ୍ଡିଆ ଗେଟ ଆଉ ତା ପରେ ଏଁ ସେ ଦିଲ୍ଲୀରେ ଯାହା ଯାହା ସବୁ ଅଛି ସବୁ ଦେଖି ଦେଇଚି ଆଉ ତା ପରେ ବୈଷ୍ଣବ ଦେବୀ ଯାଇଥିଲୁ।
ଓ
ଆଉ ସେ ପୁରୀ ଯାଇଥିଲୁ ଅଯୋଧ୍ୟା ଏମ୍ ସବୁ ବୁଲାବୁଲି ତ କାଶୀ
ଓହୋ, ଓହୋ, ଆଚ୍ଛା।
ପ୍ରାୟ ସେଗୁଡା ସବୁ କଭର କରିଦେଇଥିଲୁ। ବର୍ଷକୁ ଥରେ ଦୁଇଥର ଖଣ୍ଡେ ହେଇଯାଏ ଟୁରିଜିମ୍ ଗୋଟେ ହେଇଯାଏ ଟିକେ।
ଓହୋ। ଆଉ କଣ ଘର ଖାଦ୍ୟ ତମକୁ ପସନ୍ଦ ନା ବାହାର ଖାଦ୍ୟ ପସନ୍ଦ?
ନାଇଁ ନାଇଁ ମୁଁ ବେଶିକାଲି ଘର ଖାଦ୍ୟ ଭଲପାଏ। ଯିଏ ବି ଆସିଲେ ବହୁ କଷ୍ଟ ପଡିଲେ ବି ମୁଁ ଘରେ ବନେଇ
ଘରେ ଘରେ କଣ ଜାଣିଚ। ମାନେ ଘର ଖାଦ୍ୟ କେନ୍ତି କଣ ପ୍ରସ୍ତୁତି କରନ୍ତି?
ହୁଁ ଯିଏ ଖରା ଦିନ ଯିଏ ଆସ୍ ଆସିଲା ମୁଁ କୋଲ୍ଡଡ୍ରିଙ୍କସ୍ କୁ ଜମା ପ୍ରିଫର କରେନି ମୁଁ ଘରେ ଲସି ବନାଏ। ଆଉ ହଁ ସେ ଯେମତିକା ହଉ ପଛେ ଏମତି ଦହି ଟିକେ ଗ୍ରାଇଣ୍ଡିଙ୍ଗ କରି ନଡିଆ କୋରା ଏସ ଦେଇକି ଘରେ ଲସି ବନେଇକି ଟିକେ ଦେଇଦିଏ। ନାଇଁ ତ ମ୍ୟାଙ୍ଗୋ ତ ଏବେ ବହୁତ ସେଓ ତାର ତାର ବି ଗୋଟେ ଜୁସ୍ ବନେଇକି ଦିଏ। ପାଇନଆପୁଲ ବି ବହୁତ ପୁରା ପ୍ରଚୁର ପରିମା ସେଗୁଡା ସବୁ ଦିଏ। ଆଉ ଜମା ଏମିତି କୋଲ୍ଡଡ୍ରିଙ୍କସ ସେଗୁଡା ସବୁ ଭଲ ପାଏନା। ପ୍ରାୟତଃ ଆଜିକାଲି ସେଗୁଡା କେଇ ପିଇବାକୁ ଇଛା କରୁ
କୋଲ୍ଡଡ୍ରିଙ୍କସ ତ ପିଇଲେ ହିଁ ମାନେ ଦେହ ପାଇଁ ଭଲ ନୁହେଁ।
ଉଁ ମଝିରେ ତ ସେଗୁଡା ବହୁତ ପିଉଥିଲେ। କିନ୍ତୁ ଯୋଉମାନେ ବି ପିଉଥିଲେ ଏବେ ସେମାନେ ପୁରା ରିଜର୍ଭ ହେଇଗଲେଣି ଆଉ ପିଉନାହାଁନ୍ତି ବେଶି। ଆଉ ମୁଁ ଏସ ସବୁ ଘରେ ବନେଇକି ଦିଏ। ଆଉ ଯେତେ ଚେଷ୍ଟା କରେ ଯେ ଘରେ ବନେଇକି ସବୁଠୁ ମାନେ ବ୍ରେକ୍ଫାଷ୍ଟୁ ଆରମ୍ଭ କରି ରାତି ଡିନର ପର୍ଯ୍ୟନ୍ତ ଘରେ କରିବାକୁ ଚେଷ୍ଟା।
ସକାଳେ ଆପଣ କଣ ଖାଆନ୍ତି ହେଲ୍ଦି ଖାଦ୍ୟ ଯେମିତି?
ନାଇଁ ହେଲ୍ଦି ମୁଁ ତ ରାତିରୁ ବେଳେ ବେଳେ ଉଁ ସବ୍ ବୁ ଦିନ ନହେଲେ ମଧ୍ୟ ସପ୍ତାହକୁ ଦୁଇ ତିିନି ଥର ମାଣ୍ଡିଆ ରାତିରୁ କରିଦିଏ। ଆଉ କରିଦିଏ ପୁଅ ଖାଇଦିଏ। ଆଉ ତାଙ୍କ ବାପା ବି ଖାଇଦିଅନ୍ତି। ମୁଁ କିନ୍ତୁ ଖାଏନା ହୁଁ ମୁଁ କିନ୍ତୁ ଖାଏନା। ମୁଁ ବହୁ ମୋଟା ମାଣ୍ଡିଆରେ ବହୁ ପ୍ରୋଟିନ ମୁଁ ସେଗୁଡା ଖାଏନି। ଆଉ ହୁଁ ମୁଁ ଏମ ତି ବାସି ରୁଟି ଟିକେ ଚାହାରେ ବୁଡେଇକି ଖାଏ ତାକୁ ପଛେ ଭଲପାଏ। ଆଉ ମାଣ୍ଡିଆ କେ ହୁଁ ବାସି ରୁଟି। ଆଉ ପଖାଳ ଟା ବହୁତ କମ ଆଉ ଖରା
ଓଡିଆ ଯେହେତୁ ପଖାଳ ତ ଖାଇବାକୁ ଭଲ ଲାଗେ ଆଉ।
ନାଇଁ ପଖାଳ ଭଲ ମୋତେ ପଖାଳ ଭାତ, ମାଛ ଭଜା ସ୍ ଶାଗ ଭଜା, ପଖାଳ ଟା ଭଲ ପାଏ ଯଦିଓ ଦେହରେ ଯାଏନା ପଖାଳ। ଆଉ ଥରେ ଭାତ ଖାଇଲେ ଆଉ ଥରେ ଖାଇ ହୁଏନି। ତେଣୁ ଯଦି ପଖାଳ ଖାଏ ମୁଁ ଯୋଉଦିନ ସେଇ ଲଞ୍ଚ ଟାଇମ ରେ ହିଁ ଖାଏ।
ଓହୋ ଆଚ୍ଛା। ଆପଣଙ୍କୁ ଋତୁ ଟା ଭଲ ଲାଗେ କେମିତି କଣ?
ଋତୁ ସବୁ ଋତୁ ଭଲ ଲାଗେ। ବର୍ଷାରେ ତ ନିହାତି ଦର କାର ବସ ବସ୍ ର୍ଷା ନହେଲେ ଆମେ ଜଳ ସଞ୍ଚୟ କରିବା କେମିତି, ଫସଲ କରିବା କେମିତି, ଗଛ ଲଗେଇବା କେମିତି, ଗଛ ବଢିବ କେମିତି ବ ସବୁ ଋତୁ ଭଲ ସବୁ ଋତୁ ସହିତ ଆଡଜଷ୍ଟ କରିବା ଟା ଭଲ। କିନ୍ତୁ ଗରମ ଟା ସହି ହୁଏନି। ଗରମ ଟା ସହି ହୁଏନି। ବହୁତ ଗରମ ହେଇଯାଉଛି, ତେୟାଳିଶ, ଚଉରାଳିଶ ଡିଗ୍ରୀ ଅତିକ୍ରମ କରି ଗଲା ପରେ ଏଇ ଯୋଉ ମନସନ ଆସିଛି, ଭାରି ଭଲ ଲାଗୁଛି।
ସବୁଆଡେ ସବୁଜ ସବୁଜ ଦେଖାଯା
ହଁ, ଗ୍ରୀନେରୀ ଟା ବେଶୀ ଭଲ ଲାଗେ। ମତେ କିନ୍ତୁ ଗାଁ ଭଲ ଲାଗିବ ସହର ଅପେକ୍ଷା ମାନେ ଗାଁ ରେ ରହିବା କିନ୍ତୁ ସେଇଟା ସହର ଷ୍ଟାଇଲ ରେ ହେଇଥିବ। ମାନେ ଯୋଉ ହୁଁ ମାନେ ଯୋଉ ମୋବା ବାହାରକୁ ଯିବା ଲାଟିନ୍ ଫାଟିନ୍ ସେଗୁଡା ନୁହଁ ସବୁ ସୁବିଧା ଥିବ କିନ୍ତୁ ଗାଁ ଭଲ ଗାଁରେ ଲୋକମାନେ ମତେ କାଇଁ ଭଲ ଲାଗେ। ଏଠି ଖାଲି କଳକାର ଖାନା ଯୁଆଡେ ଯିବ ରା
ଦୂଷିତ ଖାଲି ହଉଥିବ। ସହରେ ଅଞ୍ଚଳ ତ ଖାଲି ଗାଡି ମଟ
ସହରରେ ପାଠ ପଢା, ମେଡିକାଲ ସୁବିଧା ଟା ଥାଏ ବୋଲି ଲୋକ ସହରକୁ ବେଶି
ଗାଁକୁ ଏଥରକ ମାନେ ଲୋକ ସବୁ ଭୁଲି ଗଲେଣି‌। ସମସ୍ତେ ତ ବାହାରେ ଯାଇକି ଚାକିରି କଲେଣି ନା, ଚାଷ କାମ ବି କରୁନାହାନ୍ତି ପରିବା ରେଟ୍ ବି ଅଧିକା ହେଇଗଲାଣି ଏବେ।
ହୁଁ।
ଆପଣଙ୍କ ଘରେ ଚାଷ କାମ କିଏ କରନ୍ତି?
ନାଇଁ ମୋ ବାପା ଟିଚର ଥିଲେ ଆଉ ଆମ ଦାଦା କଣ୍ଟ୍ରାକ୍ଟର ଥିଲେ ଆଉ ଏ ସବୁ ଶଶୁର ବି ଚାକିରୀ କରିଥିଲେ ରିଟାୟାର୍ଡ ହେଇ ହେଲେ।
ତ ଅହ ଆଚ୍ଛା।
ଚାଷୀ ମାନେ ହିଁ ପ୍ରକୃତରେ ଯେ ଗୋଟେ ଦେବତା ସଦୃଶ କାରଣ ସେମାନେ
ହଁ ହଁ ନହେଲେ ତ ଖାଦ୍ୟ ହିଁ ମିଳନ୍ତାନି।
ହୁଁ।
ହ ଏବେ ଯୋଉ ମାନେ ସମସ୍ତେ ଚାକିର ଉପରେ ଇଏ କଲାନୁ କଲାଠୁ ଆମେ ଆଉ ଚାଷ କାମ ବି ଆଉ ଏତେ ମାନେ ନେ ହେଇ ପାରୁନି ଗାଁ ଗହଳି ମାନେ ଯେତେବେଳେ କେମିତି କଣ କରୁଛନ୍ତି ବିଲ ଯାହାର ଅଛି। ଆମର ବି ବିଲ ଅ ଛି ମୋ ବାପା ବି ଚାଷ କାମ କରନ୍ତି।
ଗାଁ ର ଧାନ କ୍ଷେତ ଯେତେ ଦେଖିବାକୁ ଯେତେ ମଜା ଯେତେ ଭଲ ଲାଗେ ଏଠି ଏଠି ସେଗୁଡା କୁଆଡେ ମିଳିବ?
ହଁ ଆମର ତ ଗାଁରେ ଆମର ନିଜର ଚାଷ ମାନ ହଉଛି ଯେମିତି ଧାନ ଚାଷ ହଉଛି। ହୁଏ ଆମର ବାଇଗଣ ହଉଛି ପୋଟଳ ହୁଏ। ଫୁଲ କୋବି ବି ହଁ ପନିପରିବା ଚାଷ ସବୁ ହୁଏ ଆମର ଦାଦା ଛନ୍ତି ସେ ଏନି ଆମ ବିଲରୁ ନେଇକି କି ବିକ୍ରି ବି କରନ୍ତି ବେପାର କାମ
ଆଚ୍ଛା ଆଚ୍ଛା।
ବିକି ନିଅନ୍ତି ଆମ ବିଲ ରୁ
ଆଚ୍ଛା।
ରାତିରେ କଣ ଖିଆ ହବ?
ରାତିରେ ରୁଟି ହବ ଏଇ ଯୋଉ ରଖିଥାଏ ଯୋଉ ସବଜି ଟା ପ୍ରାୟ ଟିକେ ଅଧିକା ବନେଇଦିଏ କେହି ଘରେ ନଥାନ୍ତି ମୁଁ ଟିକେ କଣ ଖାଏ ରଖିଦିଏ ଆଉ ସେ ଆସିଲେ ରା ରାତି ତିଟା କଣ ସମସ୍ତେ ଏକାଠି ଥାଉ ଆଉ ଟିକେ କଣ ହାଲକା ଫୁଲକା କରିଦେଲେ ଆଉ ଏଇ ଯୋଉ ସବ୍ଜି ଥାଏ ରୁଟି ଦିଟା କରି ଦେଲେ ହେଇ ଯାଏ।
ଓହୋ ଆଚ୍ଛା।
ହୁଁ ମୁଁ ଟିକେ ଏବେ ଡାଏଟିଂରେ ରହୁଛି ଆଉ।
ଓହୋ। ଆଉ ମାନେ ପନିପରିବା ଭିତରେ ତ ମୁଁ କଉଁ ଫଳ କି ଯୋଉ ପରିବା ଭିତରୁ କଣ କେମତି ତମ ଭଲ ଲାଗେ?
ସବୁ ଭଲ ପାଏ ସବୁ ଖାଏ। ସବୁ ହଁ ଭେଜ ନନଭେଜ ମୋର ଖାଦ୍ୟ ଯାହା ଟା ଯେତେବେଳେ ଦେଲେ ଖାଏ। ଏମିତି ପ୍ରିୟ ଗୋଟେ ଏଇଟା ବୋଲି କିଛି ନାହିଁ କିନ୍ତୁ ଯେତେବେଳେ ଯୁମ ଯୋଉଟା ଯାହା ହା ମିଳିଲା ଖାଇଦିଏ ଆଉ କିନ୍ତୁ ଯେ ଭାବିଥିବି ଏଇ ଜିନିଷଟା ଖାଇବାକୁ ଇଚ୍ଛା ହଉଛି ସେତେବେଳେ ଯଦି ସେଇ ଜିନିଷଟା ମତେ ମିଳିଗଲା ଆହୁରି ଖୁସି ଲାଗେ। ମିନ ସମସା ଖାଇବାକୁ ମନ ସମସା ଟା ଯାହାଟେନି ଷ୍ଟ ଯଦି ମିଳିଗଲା ଆଉ ତାହେଲେ ଭଲ ଲାଗେ ସେ ସମୟରେ ସେଇଟା ମୋର ଫେବରାଇଟ୍ ହେଇଯାଏ।
ସମସ୍ତେ ଟା ଭଲ କିନ୍ତୁ ଘ ରେ ଯଦି ନିଜେ ତିଆରି କରି ଖାଇବ ସେଇଟା ଭଲ ବାହାରୁ କରିକି ମାନ କିଣିକି ଆଣି ଯୋଉଟା ଖାଉଛେ ସେଟା ଆମ ଦେହ ପାଇଁ ଭଲ ନୁହେଁ କାହିଁକିନା ସେମାନେ ଯୋଉ ଅଏଲଟା ଯଉ ତେଲ ରେ ଯୋଉ ଛାଣନ୍ତି। ତା ମାନେ ପୁରା ହଁ ପୋଡା ତେଲରେ ଛାଣନ୍ତି ସେଇଟା ଆମ ଦେହ ପାଇଁ ଭଲ ନୁହେଁ।
ହୁଁ ଯେ ସମସା ଟା ଟିକେ ବହୁତ ତେଲ ଶୋକ କରେ।
ହୁଁ ହଉ ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଧନ୍ୟବାଦ। ଜୟ ଜଗନ୍ନାଥ।